। ହଁ କୁହ?
ହଁ କଣ କରୁଥିଲ ସେଇଥିପାଇଁ ପଚାରୁଥିଲି।
ଏଇ ରୋଷେଇ ବସିଛି ଆ ହଁ ଆଉ। ଭାତ ବସିଛି ଆଉ ଭାତଉ ବସିଛି ଆଉ।
ଆ ହଉ ଭାତ ଆଉ କଣ?
ଭାତ, ଡାଲି, ଭଜା।
ହୋଉ ଏଇନା ଖାଇବ ନା କଣ?
ନାଇ।
ଆଉ ମୁଁ ଶାଗିକେ ବସେଇଛି ଶାଗ ଟିକେ କରିଥୀଲେ। ଏମତି ଖାଇବେ ଆଉ ହଁ ମୁଗ। ନାଇଁ ମୁଗ ଡାଲି ପକେଇକରି ପିଆଜ ଏ ଯୋଉ ଛୁଙ୍କ କରିକି ଶାଗ ଦିଟା ପକେଇବି ସଜନା ଶାଗ ଆଉ କରିବି ଆଉ।
ହଁ।
ସେଟାକୁ ତ ସମସ୍ତେ ଭଲ ପାଉଛନ୍ତି ଆଉ।
ଆଉ କଣ ରୋଷେଇ ଆଉ? କଣ ହେଇଛି?
ଆ ଭାତ, ଡାଲି। ସେଇ ସାଗ ଭଜା। କରିବେ ଆଉ ସମସ୍ତେ ସେଇଟା ଖାଇବେ ଆଉ।
ହୁଁ ହ। ଆଉ ଗରମ ହଉଚି।
ହଁ ଗରମ ହଉଛି ମେଘୁଆ ପାଖ ଉଠେଇ ହେଇଛି ଆଉ କାଁ ଆ କରିଦେଇଛି ସବୁଆଡେ। ଗୁଳଗୁଳିଆଇ ଖରା ବେଳକୁ ଖରା ହେଇଗଲା ଆଉ।
ହ। କଣ ଖାଇଥିଲ?
ଏ ଭାତ ସକାଳୁ ପଖାଳ।
ହଁ।
ସକାଳୁ ପଖାଳ ତ ସବୁଦିନରେ ସକାଳୁ ସକାଳୁ ପଖାଳ ସମସ୍ତଙ୍କର ଆଉ। ପଖାଳ ଖାଇକି ରନ୍ଧାବଡା କଲୁ ରନ୍ଧାଡା ସରିଲେ ପୁଣି ଏ ଦିଟା ବେଳକୁ ଖାଇବେ ଆଉ।
ହଁ। ହଁ
ଯାହା ତ ଘରେ ଯଦି ଫ୍ୟାନ ତଳେ ବସି ହଉଛି ନ ପଦାର୍ଥ ବସି ହଉନି। ବାମ୍ଫ ଭାରୁଚି ଖାଲି। ଗରମ ବସିକିରୀ, ଏ ପଦାରେ ଟିକେ ପବନ ଟା ଏଇନା ମଝିରେ ମଝିରେ ପବନ ଟା ଦଉଛି ବୋଲି ଟିକେ ଭଲ ଲାଗୁଛି।
ହଁ। ଆଉ ସବୁ କଣ ଘରେ କି ସମସ୍ତେ କଣ କରୁଛନ୍ତି?
ଆ ଘରେ ଆଉ କଣ ସମସ୍ତେ ଝିଅଟା ଏଇନା ଆଜି ଆସିଥିଲା ତ ରଜକୁ ଜେ ଗଲା ଭାରି ଆଉ।
ହଁ।
ପୁଅ ଟା ଆସିଥିଲା ପୁଅ ଟା ଯାଇଛି ଭାରି।
ଆଉ ସବୁ ପିଲାଙ୍କ କଲେଜ ଖୋଲିଲାଣି କାଲିଠୁ। ଯାଇନଥିଲେ ଆଜି ଗଲେ ଭାରି ଆଉ। ପିଜୁଳି ଗୁରା ତ ପାଚିଛି ଯେ ଏଇଟା ଖାଲି ଚଢେଇ ଖାଇ ଦଉଛନ୍ତି ଆଉ।
ହଁ ପାଚିଛି ଦେଖିକି ତୋଳି ଦେଲେ ରହିବ ଆଉ।
ଗୋଟେ ଛୋଟ ଛୋଟ ଚଢେଇ ଗୋରେ ଅଛନ୍ତି, ନେଳିଆ ନେଳିଆ ଦେଖାଯାଉଛି ଚଢେଇଗୁରା ସବୁ ଖାଇ ଦଉଛନ୍ତି ଖୁମ୍ପିକିରି ଯେତକ ପିଜୁଳି ଆଉ।
ହଁ।
ଏଟା ଭଲ ମିଠା ଲାଗୁଛି ପିଜୁଳି ଟା?
ହୁଁ ହୁଁ।
ଏଇଟା ଛୁଆ ନାହାନ୍ତି ବୋଲି କେହି ଖାଉ ନାହାନ୍ତି। ଖାଇଲେ ସେନ୍ତି ତୋଳୀ ତୁଳାକି ଖାଇଦଲେ ଜାନ ଖାଉନାହାନ୍ତି ବୋଲି
ଆଉ କଣ ଫୁଲ ଗଛ ଲାଗିଛି?
ହଁ ସବୁ ବାରରେ ଲାଗିଛି ଫୁଲ ଗଛ ମନ୍ଦାର, ସେ ଗୋଲାପ ଟେବୁଲ ଗୋଲାପ ତ ବଢିଆ ଫୁଲ ଫୁଟିଛି ଆଜି ଆଉ।
ହଁ।
ଭଲ ଦେଖା ହଉଛି ଟେବୁଲ ଗୋଲାପ ଫୁଲ ତିକ, ଦିଟା ଦି ପ୍ରକାର ଫୁଲ ମଉଳି ସାରିଲାଣି। ଆଉ ଦି ପ୍ରକାରେ ଅଛି ଏତ ବେଳ ଯାଏ। ସତେଜ ହେଇକି ଅ ଛି ଭଲ ଦେଖାହଉଛି।
ଆଉ କଣ ଚାଷ ହେଇଛି ବାଡିରେ ନା କି ଚାଷ କଲୁ।
ନାଇଁ ସେ ବାଇଗଣ ଲାଗିଥିଲା ଯେ ଷଣ୍ଢ ତ ପଶିକି ଖାଇ ଦଉଛି।
ହଁ।
ଆଉ ଷଣ୍ଢ ତ ସବୁବେଳେ ପଶିଲା ଆଉ ବାର ଭାଙ୍ଗିଲା ସବୁ ଏତିକି ପଶିକି ଖାଇ ଖୁଆ ଗଲାଠୁ ଗଛ ବୁଛ ସବୁ ନଷ୍ଟ ଆଉ। ଆଉ ଯାହା ଏଇ ଯୋଉ କଣ ଏଇ ଫୁଲ ଗଛ ଯାହା ଲାଗିଛି କିଛି ଲେମ୍ବୁ ଗୁଡାକ ହେଇଛି ସେରା ପାଚିକିରି ସବୁ ଖସିଲାଣି ଗୋଟେ ଗୋଟେ କଣ?
ଲେମ୍ବୁ ଲେମ୍ବୁ ଆଚାର କରିଦେଲନି।
ଏ ଆମକୁ ତ ଆସିନି ଏ ଛୁଆ ଯିଏ କରିଦିଅନ୍ତେ ହେଲେ।
ହଁ। ହ
ଆ ଯାଉଛନ୍ତି ଛୁଆ ଯ ଯେମିତି ଖାଉଛନ୍ତି ପିଜୁଳି ତ ପଡିଛି ବହେ ବସିକି ବଡ ବଡ।
ହୁଁ।
ଗଛ ମୂଳାଙ୍କ ଗଦା ହେଇଛି ଖଣ୍ଡିଙ୍କ ଯାଙ୍କ।
ହଁ।
ସେତେକ ଖାଇକି ଚଢେଇ ମଡେଇକି ଯେତେକ ଖାଇକି ସବୁ ପକଉଛନ୍ତି ଯେ ସବୁ ଖଣ୍ଡିିକାଙ୍କ ଗଦା ହେଇଛି ଆଉ ଏ ଛତୁ ଗୁଡାଏ ଫୁଟିିଲଣି ତା ତଳେ।
ହୁଁ। ହଁ। ଭାତ ଫାତା ରାନ୍ଧି ସାରିଲେଣି? ନା ନାଇଁ ବସିଛି।
ଆଜି ପଖାଳ ଖାଇଦେବେ ବୋଲି ଠିକ କରିଛି ବୋଲି ପଖାଳ ଖାଇଦିଅ ଶାଗ ଖଳି ହବ ପଖାଳ ଖାଇଦେବେ।
ହୁଁ।
ହୁଁ ପଖାଳ। ଖାଇଦିଅନ୍ତୁ ପଖାଳ ଖାଇଲେ ଶାଗ ଖଡାକୁ ଠିକ ଆଜି ଟିକେ ଗୁଗୁଳି ହଉଛି। ଥିଲେ ଏତେ ବାଟ ଛାଡିବାକୁ। ମୁଁ କହିଲି ଖାଇଦିଅ ସମସ୍ତେ ପଖାଳ।
ହଁ।
ଆଉ ଗୋଟେ କଣ କରିବା ବି ନା କିଛି ଆଉ ଛୁଆ ଥିଲେ ମନେ ହବ ଯ ଆଉ ଗୋଟେ କରିବାକୁ କେହି ତ ନାହାଁନ୍ତି ଆଉ କଣ କରିବି?
ହୁଁ।
ବାଇଗଣ ଗଛରେ ଯେ ସବୁ କଣ ବୁଢାମୁଢିଆ ବଢିଗଲାଣି ବର୍ଷା। ଲଙ୍କା ଗଛ ରାଜେ ରେ ଲଙ୍କା ଗଛ ରାଜେ ଭଲ ଅଁ। ମୁଁ କହିଲେ ଲଙ୍କା ଗଛ ରାଜେ ସବୁ କଣ କ ଫୁଲ କଷି ହଉଥିଲା ଯେ ସବୁ। ଜଟିଆ ତ ଖାଇ ଦେଇେଛି ଖାଇ ଦେଇେଛି। ଏଇଟା ଗୋଟେ ଗଛ କଣ ଶୋଇ ଶୋଇଲାନ ପୁରା। ପଚିକିରି ଲଙ୍କା ଗୁରା। ଏତେକ ଲଙ୍କା ଗଛ ଜଟିଆ ଖାଇଦ କଣ ଉଦ୍ଧେଇନି ଜମା ଫୁଲ କଷି ହଉଥିଲା ବଡ ବଡ ଲଙ୍କାଟେ ନାହିଁ ଆଉ ଜମାରୁ। ଗୋଟେ ଲଙ୍କା ଅସେ ସେଥି ମୂଳରୁୁ ଫ ଫୁଲ ଫୁଟୁନି ହୁଁ।
ରଜରେ କଣ କେମିତି କଲେ?
ରଜାରେରେ କଣ ଛୁଆ ତ ଦୋଳି ଖାଇଲେ ଆମର ତ ପିଠା ପିଠା ହେଲାନି।
ହୁଁ।
ସେମତି ଖାଲି ଆଇଁଷ ବାର ତ ଗୋଟିଏ ଦିନ ଗଲେ ଛୁଆ
ହଁ।
ଆଉ କଣ ଆଉ ରଜରେ ଆଉ ଦୋଳି ଯାହା ଖେଳିଲଆ ପିଠାପଣା ତ ଆମର ହବନି ହେଇନଥିଲା ଆଉ।
ହଁ।
ଯାହା ବନ୍ଧୁ ବାନ୍ଧବ ଆଣିଲ ସେଇ ଟିକେ ଯାହା ଖାଇଲେ ଆଉ
ହଁ। ହ କ ବର୍ଷା ବର୍ଷା ହେଉଛି ନା ନା।
ହଁ ବର୍ଷା ହଉଛି ଆଜି ତ ଧରିଛି ତ କାଁଳିଆ କରିୁଥିଲା ଏ ଖରା ଫଟେଇ ଦେଇଛି। ଦେଖିବା କଣ ହଉଛି ବର୍ଷ। ତ ହବ ଏଇ କଣ ସନ୍ଧ୍ୟା ବେଳକୁ ଏ ବର୍ଷା ବର୍ଷା ହେଇକି ତ ଗରମ ଯେ ଖର କିଛି ମାନେ ପଦାରେ ଠିଆ ହେ ହଉନି। ହଁ।
ହୁଁ।
ଥଣ୍ଡା ପଡ଼ନି ଆଜି ଆ କିି
ହଁ।
ଏତେ ଗରମ ହଉଛି ଆଉ କାଲି ତ ଧରିଥିଲା ମେଘ କାଇହିଁ ହେଲେନି। ଆଜି କାଳିଆ କରିକି ପୁରା ରଖିଦେଇଛି ଅନ୍ଧାର ଗଲା ଭଳିଆ ଟିକେ ଖରାପ ଫିଟଇଥିଲା ଅନ୍ଧାରଆ କରିକି ରଖିଲା ଦିନ ସକାଳୁ କଳି ସକାଳ କ ବର୍ଷା ହେଇଥାନ୍ତା ଏଇ କଣ କାହିଁ ହେଲାନି। ଧରିଥିଲା ଜୋର ଇ ସକାଳୁ ସକାଳୁ ଅନ୍ଧକାର କରିଦେଇଥିଲା ଆ ବର୍ଜାଛି ଯାହାହେଲେ ବି ବର୍ଷା ହବ ନା କଣ।
ହେଲ
ନା ଏଇ ବର୍ଷା ହେଲା କି? ଆମର ତ ଗୋଟେ ବାଛୁରୀଟେ ହେଇଛି ଯେ ତାର ଛଅଟା ଗୋଡ।
ହଁ।
ଏଇଟା କଣ ତାର ନାଲି ପଡିଯାଇଛିି ବାଛୁରୀ ଟାର। ଫୁଟି ଯାଇଛି କୋଉଠି ରକ୍ତ ବାହାରୁଛି। ଦେଖିନାହାନ୍ତି କେହି ବାଛୁରୀ ଟାକୁ ତାର ଗୋଟେ କଣ ଏମିତି ଖଣ୍ଡିଆ ହେଇକି ରକ୍ତ ବହୁଛି ନା କଣ।
ଓଠି ବା। ବାଜି ଯାଇଥିବ ଆଉ।
ଛଅଟା ଗୋଡ ପାଖରେ କଣ ଏମିତି ହେଇଯାଇଛି ପୋକ ଫୋକ ହେଇଛନ୍ତି ନା କଣ ମାଛି ଭାନୁ ଭାନୁ ହଉଛନ୍ତି ଏଇ ତ ଆମର ଦେଖି ନାହାନ୍ତି ତାକୁ।
ହଁ। ଦେ କହ ଦେଖିଦେବେ ଆଉ।
ହଁ।
ହଁ ଆଉ।
ଆଉ କଣଲ ଏଇ ରନ୍ଧାବଢ଼ା ସହିଲେ ଯାହା ଯେମିତି ସେ ଖରା ବେଳକୁ ଉଁ ଖରାବେଳେ ତ ହେଲାଣି। ଏଇ ଦୁଇଟା ବେଳକୁ ଖାଇବା ପିଇବା କରିବେ ଖାଇବା ପିଇବା କଲେ ପୁଣି ଦେଖିବା କଣ ରନ୍ଧା ପୁଣି ସନ୍ଧ୍ୟାବେଳ ପାଇଁ ଆଉ।
ହୁଁ। ରାତିପାଇଁ କଣ କରିବ କଣ କଣ ଖାଉଛ ରାତିରେ?
ରାତିରେ ରୁଟି ଖାଉଛୁ ଆଉ।
ହଁ।
ରୁଟି ଯାହା ତରକାରୀ ପତ୍ର କରିଦେଲେ ଚତୁ ଫତୁ ଅଛି ଯାହା କରିଦେଲେ ଖାଇବେ ଆଉ।
ହୁଁ।
ହୋଉ।
। ହଁ। ଆଉ କଣ ତମର କଣ ତମର କଣ ସବୁ ରନ୍ଧାବଢ଼ା ସରି ସାରିଲାଣି?
ହଁ ନାଇଁ ରନ୍ଧାବଢା ସରିନି ଭାତ ବସୁଛି ଭାତ ଫୁଟୁଛି ଆଉ।
ଓହୋ ତରକାରୀ ଫର୍କରି ହେଇସାରିଲାଣି।
ହଁ।
ଓହୋ।
ହୋଉ। ରଜ ରଜରେ ବର୍ଷା ବର୍ଷା ହେଇଥିଲା ନା ନାହିଁ?
ନାଇଁ ବା ରଜରେ କୋଉଠି ବର୍ଷା ହେଇଥିଲା ଖରା ତ ଏତେ ଜୋର ରେ ଯେ ଦୋଳି ଖେଳିବାକୁ ଛୁଆ ଗଲେନି।
ହୁଁ।
ଜମା ଯାଇ ହେଲାନି ଗୁଲୁ ଗୁଳିଆ କଷିକି ଖରା ଖରା ତ ଫିଟେଇକି ର ଦେଖା ଆଉ କାଳିଆ ପାଗ ଦେଇ ଯାହା ଯେମତି ଯିଏ ଦେଖି ଯାଇଥାନ୍ତନ୍ତି ଆଉ ଖର ତ ଫିଟେଇକି ରଖିଲେ କିଏ କୁଆଡେ ଯିବ ଏଇ ଖରାରେ ଏଇ ଛୁଆ ଯାହା ସେ ତୋଟାରେ ରହିକରି ଖେଳା ଖେଳି କଲେ କବାଡି ଫବାଡି ଗଲେ ଖେଳୁଥିଲେ ଛୁଆ
ହୁଁ ହୁଁ।
ଆଉ ଖେଳିବାକୁ ଏ ଧଉଡା ଧଉଟି କରିକି ଯାହା ବେଶୀ ଆଉ କଣ ଖେଳିଛନ୍ତି ଆଉ ଅଳ୍ପ ଟିକିେ ଯାହା ଖେଳିଲେ ବେଶୀ ପିଲାପିଲି କେହି ବି ଗଲେନି। ଦୋଳିିକତି କିି
ଆ ହଉ ଆଉ ହଉ ଯାଉଛି ରୋଷେଇ କଣ କରିବି ଆଉ ର ଖୁଛି।
ହଁ ହଉ।